ହା ହାଲୋ।
ଉଁ ହଁ ହଁ। ହେଇ ଆମର ଯୋଉ ନେକ୍ସଟ୍ ଟପିକ ଅଛି ସେଇଟା ହୋଉଛି ଆମର ସର୍ବତ୍ ଉପରେ ହେବ। ବୁଝିଲେ ହା ସର୍ବତରେ ଦେଖନ୍ତୁ ମୁଁ କୋଉଛି ଆଉ ଆମେ ତ ଖାଲି ଖାଦ୍ୟରେ ତ ଖାଲି ମଟନ୍ ଚିକେନ୍ ଆମ ଭଏଜ୍ ହୋଉ, ନନ୍ ଭଏଜ ହଉ ସେଟାର୍ ତ ହବନି ନା ଟିକେ ଆମକୁ ହଁ ସର୍ବତ୍ ଫର୍ବତ୍ ଯି ଦରକାର। ଭଲ୍ ଲାଗେ ସେଇ ଟାଇମ୍ ରେ ବି ମୁଁ ଯ ଅଛି। ଆଉ କ୍ଷୀର ସୈବର୍ତ ପରେ ହୋଉ ହୁଏ। କ୍ଷୀର ଶୈବର୍ତ ରେ କଣ କରିବେନା କ୍ଷୀର ଟାକୁୁ ଆଣିକି ସେଇଟାକୁ ସିଝିକି ଟିକେ ବହଳିଆ କରିକି ରଖିବେ। ଉହୁ ହୁଁ। ଏରା ସିଜେଇକି ବହଳିଆ କରି ରଖିବେ ମନେ କରନ୍ତୁ ଆପଣ ଦି ଲିଟର୍ କ୍ଷୀର ନେଇଚନ୍ତି ପାଣିରେ ଆପଣଙ୍କୁ ପାଖାପାଖି ତିନି ପାଏ କିଲୋ ଉପରେ ଚିନି ପଡିବ ଆପଣଙ୍କର ମିଠା ଉପରେ ସେଟା ଡିପେଣ୍ଡ କରେନା। ଆପଣ କେତେ ମିଠା ଚାହୁଁଚନ୍ତି ପିଇବା ପାଇଁ ସେ ଅନୁସାରେ ଚିନି ଦେବେ। ହଁ ଭଳିଆ କରିକି କ୍ଷୀର ଆଣିକି ତାକୁ ସିଜେଇକି ଭଳିଆ କରିବେ ତାକୁ ଛାଣିଦେବେ ତାର ସର ଟା ବାହାର କରିଦେବେ। ସର୍ବତରେ ସର ଆସିଲେ ଭଲ ଲାଗେ ଛାଣିକି ରଖିବେ ସେଥିରେ ଟିକେ ହଁ ତମେ ଚିନି ଦେଇଦବ ଆଉ ତମର ଯୋଉ ଇଏ ଅଛି କଣ ଯେ ପାଣିରେ ଚିନି ଗୋଳେଇକି ରଖିବ ଦି ଲିଟର ବହଳିଆ କ୍ଷୀର ନା ସେଟା ଖାଲି ତ ଆମେ ପିଇବାନି କ୍ଷୀର ପିଲା ଭଳିଆ ସର୍ବତ ମାନେ ଟିକେ ପତଳା ରହିବ। ଗୋଟେ ହାଫ ଲିଟର ପାଣି ରେ ତିନି ପାଏ ଚିନି ଦେଇେଦେଇକି ସେଟାକୁ ଗୋଳେଇକି ରଖିବେ ସେଇ କ୍ଷୀରରେ ସେଟା ପକେଇଦବେ ତାପରେ ଅଳେଇଚ ଗୁଣ୍ଡକୁ ପାଉଡର କ ରିକି ସେଟାକୁ କ୍ଷୀରରେ ପକେଇକି ପୁଣି କ୍ଷୀରଟାକୁ ଛାଣିବେ। କ୍ଷୀର ହଉ ବା ଚିନି ପାଣି ହଉ ଛାଣିବେ ସବୁ ମିଶେଇକି ରେଡି କରିଦେବେ ତାପରେ ତମର ଯୋଉ ଆସୁନି କି ସବ୍ଜା ପତ୍ର ସେଇଟା ଟିକେ ଦେଇ ଦେବେ ତାର କ୍ଷୀରରେ ଆମ କଲେ ଜେ ସେଇଟା ସ୍ଵାଦ ଭଲ ସେଇ ଯୋଉ ସବ୍ଜା ପତ୍ର ହଉଛି ମେନ୍ ହେଲା ଆମର ସର୍ବତ ପାଇଁ ହେଟା ବୁଝିଲେ। ଷ୍ଟେଜ୍ ରେ ଆପଣଙ୍କୁ ଯଦି ଭଲ ଇଛାହଉଛି ଡ୍ରାଏଫ୍ରୁଟ୍ସ କଣ ଦେବାକୁ ଅଛି ବଲେ ସବୁ ଜାକକୁ ଟିକେ ଟିକେ କା ଟିକି ସର ଅନୁସାରେ କାଟିକି ପକେଇବେ ଆଚ୍ଛା ଆପଣ ଚାହୁଁ ଚନ୍ତି ଏମିତି ସର୍ବତ ପିବା ପାଇଁ ପିଇ ପାରିବେ ନହେଲେ ବା ତମେ କଷ୍ଟଟଡ ପାଉଡ଼ର ନେଇକି ଅଳ୍ପ ଟିକେ ମାନେ ଗୋଟେ ଚାମଚ କଷ୍ଟର୍ଡ ପାଉଡର ନେଇଯିବ ଚା ଚାମଚ ରେ ବା ଟେବୁଲ ସ୍ପୁନ ନେଇଯିବ ବା ଟି ସ୍ପୁନ୍ ବେଶୀ ବହଳିଆ ମାନେ ଟେବୁଲ ସ୍ପୁନ୍ ନବ ପତଳା ଟିକେ ରହିବ ମାନେ ପିସ୍ ନେଲେ ବି ଚଳିବ ନେଇଯିବେ ସେଟା ଟିକେ ପାଣିରେ ଘୋଡେଇକି ରଖିବେ ଜଉ କ୍ଷୀର ସିଜିବନି କି ସେଥିରେ ଛାଣିଲା ପରେ କି କ୍ଷୀରରେ ସେଟା ସିଜେଇିକି ସେଟା ଟିକେ ମିଶେଇ ଟିକେ ବହଳିଆ ଆସ ବ ତାପରେ ତମର ଯୋଉ ଚାଇନା ଗ୍ରାସ ଅଛି ଚାଇନା ଗ୍ରାସକୁୁ ନେଇ ଯିବେ ସେଇଟାକୁ ବତୁରେଇକି ଟିକେ ରଖିବେ ସେଇଟା ପୁରା ମେଲ୍ଟ ହେଇକି ବତୁରି ଗଲା ପରେ ତାକୁ ଟିକେ ପାଣିରେ ସିଜେଇ ଦେବେ ଗୋଟେ ପ୍ଲେଟରେ ପକେଇଦେବେ ସାଧା ଏବଂ କ୍ଷୀର ଚିଜ୍ ସର୍ବତ ହେଲା ହ୍ଵାଇଟ କଲର ଆମେ ଏଇ ଯେ ଚାଇନା ଗ୍ରାସ୍ ରୁ ଯେ ଆମେ କରୁଚୁ ସେଇଟାକୁ ଆମ କଲର କଲର ଦେଇ କଲେ ଚାଇନା ଗ୍ରାସ୍ ସିଝିଲା ବେଳକୁ ବ ତାଟିଆରେ ପକେଇଲା ବେଳକୁ ଟିକେ ଟିକେ ରଙ୍ଗ ଟିକେ ପକେଇ ଦେଇଥିବେ କୋଉଥିରେ ଗ୍ରୀନ କୋଉଥିରେ ଅରେଞ୍ଜ କୋଉଥିରେ ଆପଣଙ୍କର ଓରେଞଜ ବା ଗ୍ରିନ୍ ହିଁ ଚାଲିବ ୟୋଲ ପୋକେଇ ଗ୍ରିନ୍। ପକେଇକି ସେଇଥୁଟିକେ ଅଳ୍ପ ଟିକେ ଟିକେ ଗୁଣ୍ଡ ପକେଇକି ସେଥିରେ ଏଇ ପାଣି ଟା ପକେଇକି ଟିକେ ଘାଣ୍ଟି ଦେବେ। ଘାଣ୍ଟି ଦେଇକି ସେଟାକୁ ବସେଇଦେବେ ଫ୍ରିଜ୍‌ରେ ସେଇ ଯୋଉ ବସିଯିବ ତାକୁ କାଡ଼ିକି ଛୋଟ ଛୋଟ ପିସ୍ କରିକି ରଖିବେ ସର୍ବତ ଯୁ ସର୍ଭିଙ୍ଗ କଲା ବେଳକୁ ଦେବେ ଆଗରୁ କି ରଖିଲେ ସେଟା ତା ରଙ୍ଗ ରଙ୍ଗ ହେଇଯିବ। ସେଇଟା ଦେଇଦେବେ ବା ଆମର ଇଏ ବି ଅଛି କଣ କୁହନ୍ତି ଯେ ଆପଣଙ୍କର ସେଇ ଯୋଉ ହ ହ ଯେ ସେଇଟା ଚିଆ ସିଡ୍ କୁ କଣ କନ୍ତି ସବ୍ଜା ମଞ୍ଜି ହଁ ସବ୍ ମନ୍ଦିରରେ କାଜୁ କାଟିକି ଦେବେ ବାଦାମ ଦେବେ ହଁ ଆଉ ଗୋଲାପ ଫୁଲ ଆଉ ପତ୍ର ଦେବାକୁ ଇଚ୍ଛା ଥିଲେ ଦିଅନ୍ତୁ ନ ଦେଲେନି ସେଟା ଏତେ ଇଏ ନାଇଁ ଯେ କିନ୍ତୁ ଏଇ ଯୋଉ ଆମର ଚାଇନ ଗ୍ରାସ ଇଏ କରିଦେଲେ ହବ ତାପରେ ଜେଲି ଚାହୁଁଚନ୍ତି ବଲେ ଜେଲି କ୍ଲିନ୍ ଜେଲି କରି କି ତାର ଛୋଟ ଛୋଟ ପିସ୍ କରି ଦେଇ ପାରୁ ଟି ଦେଇ ପାରିବେ ବୁଝିଲେ ସବୁ ଯାକ ଦେଇକି ସର୍ବତ ଟା ଗରମ ଦିନ ତ ଭଲ ଲାଗେ ସର୍ବତ କରିକି ପିବା। ତାକୁ ଚିିଲଡ କରିକି ଫ୍ରିଜରରେ ରଖି ଦେଇକି ଚିଲ୍ କରିଦବ।
ମତେ ବି ଆସେ ଯେ ତର ବତେ ମୁଁ ଟିକେ ରୁଆଯା ସର୍ବତ କରେ ନହେଲେ ଗୋଲାପ ଫୁଲ ସେଟା ପକେଇବି ସେଇଟା କରେ। ହଁ ହଁ।
କେ ନବେ ହଁ। ଡ୍ରାଇ ଫ୍ର ପ୍ରଭାବ ସେ କବେ ବି ଦେବେନି ନା। ସେଇଟା ପାଇଁ ତରଭୁଜ ସରବତ ପାଇଁ ଏଗୁଡାକ ଦେବେନି ଖାଲି ଡ୍ରାଇ ଫ୍ରୁଟ୍ସ ଆଉ ତରଭୁଜ ପଡିବ ଛୋଟ ଛୋଟ ପି ବିଶେଷ କରିକି ତାପରେ ତମର କ୍ଷୀର ରହିବ ତା ଇଏ ପଡିବ ରୁଆବଜା ପଡିବ। ଦେଇଦେଇକି ଚିନନି ହଁ ତରଭୁଜ କରୁଛିିତ ତ ଆପଣ ସେ ମିଛାଳି ଉଛ ନା ସେ ଅନୁସାରେ ଯାଇଥିଲି ବୁଝିଲ ଆଉ ଆପଣ କଣ ପସନ୍ଦ କରନ୍ତି ପିଇବାରେ ଭଲ ଲାଗେ ଆପଣଙ୍କୁ?
ସେ ରୁଆବଜା ସର୍ବତ କରେ ରୁଆବଜା ଆଜା ପକାଥିଲି ତାହିରେ ହେଲେ ସବୁଯାକ ଆକୁ କାଜୁ ଡ୍ରାଏ ଫ୍ରୁଟ୍ସସ -ସବୁ ଦିଏ। ଆଉ କ୍ଷୀର ସିଝେଇକି ରଖିକି ଚିଆ ସିଡ୍ସ ପକାଏ ସବୁ ଯାକ ସେମ୍ ପ୍ରୋସେସ୍ କରେ ମା ରୁ -ରୁଆବଜା ପକାଏ ତାହିରେ ରୁଆବଜା ରହିଲେ ଟି ସାଧାମୟ ହେଲେ ଆଉ ଟିକେ ଟେଷ୍ଟ୍ ଆସିବ।
ଆଚ୍ଛା ଆଚ୍ଛା ଆଚ୍ଛା। ଭଲ ଲାଗୁଛି କରିବା ପାଇଁ ଆଉ, ଆଉ ଗୋଟେ ଲସି ବି କରି ଯେ ମୁଁ ଲସି କୁ କଣ କରନ୍ତି ନା ଏଇ ଦହିଟାକୁ ବସେଇ ଦେଇ ହୁଁ ତାକୁ ଆମେ ତାର ଦହି ଟାକୁ ଫେଟିବାର ଯଉ ନହେଲେ ଗ୍ରାଇଡିଙ୍ଗ ବି କରିପାରିବା ହଁ ହି ଗହିରେ ଆଉ କିଛି ପାଣି ବେଶୀ ପକେଇବନି। ଅଳ୍ପ ଟିକେ ପାଣି ପଡିବ ସେଇଥିରେ ବି ଆପଣ ଇଏ ଦିଏ ଦେଇପାରିବେ ରୁଆବଜା ଦେଇପାରିବେ। ବା ନଦେଲେ ବି ଆପଣଙ୍କ ଡାବର ଗୋଲାପବରି ନାଇଁ କି ହଁ ସେଇଟା ତଆର ଦିିତତିିନିପାଦେ ଦେବେ ଆଉଉ ଚିମି ଦେ ଆଉ ଆପଣଙ୍କର ଡ୍ରାଇ ଫ୍ରୁଟସ୍ ଯାହା ଇଛା ସେଇଟା ଦେବେ କିନ୍ତୁ ଆମର ଦହି- ଇ - ଇ ଲସି ପାଇଁ ମାନେ ଗୋଟେ ଉ କଣ କହିବି ଯେ ସୋରିଷ ବା ନାଇଁ ଖୁଆଟା ତ ସେଇଟା ଲସି ଯୋଉ ହଉଛି ଖୁଆ ଦେଇକି କରୁଛ ନା ପ୍ଲେନଟା ଆଗେ କରିଦଉ ଜି ଆଉ ହଁ ଅ ଅଳ୍ପ ଟିକେ, ଅଳ୍ପ ଟିକେ ମାନେ ପିଞ୍ଚ ଅଫ ସଲ୍ଟ ଟିକେ ଦେବେ ଦହି ଲସି ଟା ଖାଲି ମିଠା ଦେଲେ ଭଲ ଲାଗେନି ସେଇଟା ଟିକେ ଲୁଣ ପିଂଚ ଅଫ ସଲ୍ଟ ଦେଲେ ଭଲ ଲାଗେ। ପକେଇଦେବେ ପକେଇକି ଇଏ ଫେଣ୍ଟିକି ଦେଇଦବେ ଲସି ହେଇଯିବ। ଆଉ ଯଉ ପାଇଁ ଖୁଆ ଲସି ଯୋଉ କରୁଛନ୍ତି। ଦହି ପକଉଛନ୍ତି ବହଳିଆ ଦହି କିଛି ପାଣି ପଡୁନି ସେଥିରେ। ଖୁଆ ପକଉଛନ୍ତି ତାକୁ ଗ୍ରାଇଣ୍ଡିଙ୍ଗ କରୁଛନ୍ତି।
ହଉଛନ୍ତି ତାରେ ନଡିଆ ପକେଇକି ନଡିଆ ପକେଇକି ଆଉ ଏଇଟା କାଜୁ
କାଜୁ ଫାଜୁ ସବୁ ଦେଇକି ଡ୍ରାଇ ଫ୍ରୁଟସ୍ ହଁ ସେଟା ଉପ ଉପରେ ସେଟା ଦେଲା ବେଳକୁ ତା ଉପରେ ଡେକୋରେଟ କରିବେ ମିକ୍ସ ଖାଲି ଲସି ହେଇଯିବ ବହଳିଆ ହେଇ ଗ ଲସି ଟା ସେଟା ବି ଭଲ ଲାଗେ ଯେ ଖୁଆ ଆଉ ଦହିର ଲସି। ପାକେଇଦେବେ କାଜୁ ବା ନଡିଆ ପକେଇକି ତାପରେ ଇଏ କରିକି ଦେବେ। ଲସି ସେଇଟା ବି ଭଲ ସେଟା ଯଦି ଦି ପ୍ରକାର ହଉଛି ଏ ପ୍ରକାର ବି ଲସି ହଉଛି ସେ ପ୍ରକାର ବି ହଉଛି ବୁଝିଲ। ଆଛା ଆପଣ କଣ କରନ୍ତି ଆଉ କିବା
ମୁଁ ମାଙ୍ଗୋ ଲସି ବି କରେ ହଁ ତାରେ ତରେ ହଁ ଆସଲା ପରେ ମ୍ୟାଙ୍ଗୋ କୁ ସାନ ସାନ ପିସ୍ କରିକି ଆ ଦହିକି ଜମା ଖଟା ରହିବନି ଦହିଁ ରହିଲେ ଭଲ ରହିବ ନଥିଲେ। ତ ନିଜେ ତିଆରି କରିଦେବ ଘରେ। ବିଲକୁଲ ଖଟ ହେହନି ଟିକେ ଖଟା ରହନି ତାରଦ ସବୁ ଯାକ ପଳେଇବ। ଗ ଗୋଟେ ଗ୍ରଇଣ୍ଡରେ ତହି ପକେଇକି ଆଉ ଟିକେ ବହଳିିଆ ରହିବ। ତହିଁ ତାହଲେ ଏଇଟା ଆମର ଖଆ ତ ଟିକେ ପମା କୁଆ ନ ପଳଇଲେ ଟିକେ ଟେଷ୍ଟ ଆସିବନି। କଆ ପକେଇବେ ପକେଇକି ଗ୍ରାଇଣ୍ଡର କରିଦେବେ। ତାପରେ ଦେଲା ଦେଲା ପର୍ଯ୍ୟନ୍ତ ତାକୁ ଟିକେ ସାନ ସାନ ପିସ୍ କରିକି ମ୍ୟାଙ୍ଗୋ ମେଙ୍ଗୋ ଏଆର ଫ୍ରୁଟସ ଲସି ହଉଚି ଏ ଏଲ ହଉଚି। ସାନ ସାନ ପିସ୍ କରି ଫ୍ରୁଟ୍ସ ହେଲେ ପକଉଛନ୍ତି ମ୍ୟାଙ୍ଗୋ ଆଉ ଏପଲ ପାଇନପଲ ସବ ଠିକ ସାନ ସାନ ପିସ୍ କରି କରି ରଖୁଛନ୍ତି ଗିଲାସରେ ପକେଇ ସେଇଟା ଆଉ ଫ କାଜୁ ନଡିଆ ଟିକେ ଉପରେ ପକେଇଦେଲେ ସେଇଟା ହେ ଭଲ। ଆଉ ଫ୍ରୁଟ ସି ହେଲୋ ଭଲ ଉଯଏ। ତମ ତାକୁ ସ୍ୟାଦକୁ ପକେଇକି ଫୁଜ ଦବା ଆଉ। ଯଉ ଫ୍ରୁଟ୍ ସ ଖାଇଲେ ଭଲ ଲାଗେ
ହୁଁ ହୁଁ ହୁଁ। ଏ କହ ଯେ ଖରା ବେଶୀ ହଁ। ତ ପିଲା ମଧ୍ୟ ଲସି ଫସି ପିଇବାକୁ ଭଲ ଭଲ ଅ ଭଲ ପାଉଚନ୍ତି। ବାହାରୁ ଆସ ଲୋକ ବି ପିଅ ଭଲ ପାଉଛନ୍ତି ହେଲେ କଞ୍ଚା ଆମ୍ବର ବି ଆମ୍ପନା ବି ହଉଛି। ନା ସରବତ ହଉଛି କଞ୍ଚା ଆମ୍ବର। ଯୋଉ ହଉଛି ସେଟାକୁ ଟିକେ ଚୁଲି ରେ ସିଝେଇକି ଯୋଉ କରୁଛନ୍ତି ଆମ୍ବଟାକୁ ତ ହଁ ଅଙ୍ଗାର ଟିକେ ଦେଇଦେଲେ କଞ୍ଚା ଆମ୍ବ ଅଙ୍ଗାର ଦେଇଦେଲେ ସେଟା ଟିକେ ପାଚିଯାଏ ନରମ ହେଇଯାଏ ନା ରନ୍ଧା ହେଇକି, ତା ଚୁପା ଛଡେଇ ଦେଇକି ତାକୁ ହାତରେ ଛିପୁଡି ଦେବେ ତାର ଯୋଉ୍ ବାହାରିବ ସେଟାକୁ ଛାଣିଦେବେ, ଛାଣି ଦେଇକି ତାକୁ ଥଣ୍ଡା ପାଣି ପକେଇବେ ତାହେଲେ ତମର ଆଇସ୍ କ୍ୟୁ ପକେଇବେ ହଁ ଟିକେ ଲୁଣ ଟ ଇଏ ଦେଇଦେବେ ଆମର ଯୋ ହଉଚି କଣ କହନ୍ତି ବ୍ଲାକ୍ ସଲ୍ଟ ଅ ଏ ସେଟା ଟିକେ ଦେବେ ହଁ ତାହେଲେ ଇଏ ଦେବେ ଚିନି ଦେବେ। ଆ ଚିନି ଦେବେ ଅଳ୍ପ ଟିକେ ପୁଦିନା ପତ୍ର ବେଶି ଦେବେନି ଲାଇଟ ବି ଦେବେ। ଖାଲି ଜଷ୍ଟ ସ୍ମେଲ୍ଲ୍ ପାଇଁ। ବେଶୀ ଦିଅନ୍ତୁନି। ଆଉ ଇଏ ଦେଇଦେବେ ଆଉ ଆପଣଙ୍କର କଣ ଯେ ସେଇଟା ଚାଟ୍ ମସଲା ଅଛି। ସେ ଟିକେ ଦେବେ। ନ ଚିନି ଟିକେ ଦେବେ।
ହ।
କାଠା ମିଠା ଲାଗିବ ଆମ ପନ୍ନାଟା ଭଲ ଲାଗେ। ଏଇ ସବୁ ଯାକ ପାଇଁ ଗଲେ ଚିନି ଖର୍ଚ୍ଚ ବେଶୀ। ଆମ ପନ୍ନା କର ବା ଲସି କର ଯାହାବି ତମେ ମିଠା ରନ୍ଧିକ କରିବ ଏଇ ସବୁ ପାଇଁ ଚି ଆଉ ପାଚିଲା ଆମ୍ବର କରୁଛନ୍ତି ସେ ପାଚଲା ଆମ୍ବକୁ କାଢିକି ତାକୁ ଗ୍ରାଇଡିଙ୍ଗ କରିକି ତାର ପରତାକୁ ଛାଣି ଦେଇକି। ହୁଁ ତାର ଟିକେ ଆଇସ୍ କ୍ୟୁବ୍ ପକେଇଦେବେ ତାର ହଁ ତାର ପକେଇବେ। ତାପରେ ଆମର ଇଏ ଅଛି। କଣ କୁହନ୍ତି ଯେ ଲୁଣ ଟିକେ ଦେବେ ଆଉ ଚିନିମ୍ୱୁତ ତ ଦରକାର। ପରେ ମିଠା ଆମ୍ବକୁ ବି ଦରକାର ପଡେ ଯେ କମ ଟିକେ ଲାଗେ ଚିନି । ଆଉ ଟିକେ ପତଳା ରଖିବେ, ରୁଟି ଭଳିଆ ପତଳା ରଖିବେ। ହାଁ କାନରେ ଛାଣିବେ ଛାଣିଲେ ସେଇଟା ଭଲ ହେଲା ଆଉ ଧଣୀରେ ଛାଣି ଦେଲେ ସେଟା ଟିକେ ଟିକେ ପଳେଇ ଆସିବ ହଁ। ସେ ଦେଇଥିବେ ଆଉ ଆମର ଇଏ ହଉଛି ନା କଣ କହନ୍ତି ସେଟା ସାଇଟ୍ରକ୍ ଏସିଡ। ସେ ଟିକେ ସେ ଟିକେ ଦେ ତାର ଟେଷ୍ଟ ଚେଞ୍ଜ ହବ ଲୁଣ ଟିକେ ଦେବେ। ସେଇଟାକୁୁ ବି ଇଏ କରିକି ଫେଣ୍ଟି ଦେବେ ତଳକୁ ଉପରକୁ ତଳ ଉପର କରିଦେଲେ ଗ୍ଲାସରେ ପା ତାହାକୁ ଉପରେ ସେଇଟା ବି ଇଏ ଲାଗେ ଭଲ ଲାଗେ। ସରବତ ଭଲ ଲାଗେ ଆଜିକାଲି ତ ସବୁ ସୀରପ ବାହାରିଲାଣି ନା। ମ୍ୟାଙ୍ଗୋ ସୀରପ ଆଉ ଆ ମୋର ଯାହା ବିି ଆପଣ ଚାହୁଁଚନ୍ତି ଅଙ୍ଗୁର ସୀରପ ଅରେଞ୍ଜ ସୀରପ ସୀରପ ଯେ ସେଟା କେମିକାଲ କେମିକାଲଟା ବେଶୀ କଣ କଣ ପକୋଉଚନ୍ତି। ଘରେ ଯୋଉଟା କରୁଚନ୍ତି ସେଇଟା ପିବାକୁ ଇ ପସନ୍ଦ କରୁନାହାନ୍ତି କିନ୍ତୁ ସେଇଟା ତ ଭଲ ସ୍ଵାସ୍ଥ୍ୟ ପାଇଁ। ଏଗୁଡାକ ତୁ ପୁରା କେମିକାଲ ଥାଉଚି ବାହାର ଜିନିଷ ଯାକ ଖାଲି ରେଡିମେଟ୍ ଆଣିକି ଯାହା ଆମେ କରି ଖାଇବା ପିଇବା ଦେହ ପାଇଁ ଶକ୍ତି। ପାରିକି କିଛି ଲାଭ ନାହିଁ ଭଲ ବୁଝିଲ୍। ପୁରା ପରେ ଆପଣ ଏତିକ ଜାଣିଚନ୍ତି ନା ଆଉ କଣ କରୁଚନ୍ତି। ଅରେଞ୍ଜ ସରବତ ବି ତ ସେମିତିଆ ହୁଏ ନା।
ଆଞଜଁ ଆରେଞଜ କରେ ଆରେଞଜ
ସେ ପିତାଳିଆ, ପିତାଳିଆ, ହେଇଯିବ ମା, ତାର ଚୁପା ଗୁଡା କାଢିକି ଭଲ ସବ କା କରି କଲେ ହବ ନହେଲେ ସେଠି ହାଇଟ୍ ଅଂଶ ହେଉନି କି? ହଉ ମାମ୍, ହଉ, ଆଗେ ନେଷ୍ଟ କଲ ରେ ଆମେ କଥାହେବା। ଟାଇମ ଓଭର ହେଲାଣି, ମୁଁ ମନେ ରଖିଲି।